ହାଲୋ। ଆଉ କଣ କରୁଚନ୍ତି?
ଏଇ ଖାଇକି ବସିଚୁ ଆଉ ବାହାରେ।
ସମ ସେ ଘରେ ସମସ୍ତେ ହଁ ମୁଁ ଖାଇସାରଲିଣି।
ନାଇଁ ଖାଉଚନ୍ତି ମତେ ଭୋକ ଲାଗିଲା ତ ମୁଁ ଆଗ ଖାଇଦେଲି। ହଁ।
ଆଉ ଘରେ ସମସ୍ତେ କଣ କରୁଛନ୍ତି? ଖାଇନାହାନ୍ତି ତ।
ଘରେ ଏଇ ବାବା ବାଡି ଆଡେ ଯାଇଚନ୍ତି। ବୋଉ ଏଇ ରୋଷେଇ ସାରିକି ଗଡୁଚନ୍ତି ନା କଣ? ତାପରେ ଆସିଲେ ଖାଇବେ ଆଉ।
ହୁଁ। ତ ସମସ୍ତେ ଜଲ୍ଦି ଏକା ସାଙ୍ଗ ହେଇକି ଖାଇଦବା ଟା ଭଲ।
ହଁ ଯେ କିନ୍ତୁ ସମସ୍ତେ ଏକା ସମୟରେ ଏକାଠି ହେଲେ ସିନା।
ହୁଁ ହୁଁ।
ହଁ ପରା।
ଆଉ ରାତିରେ ତମ ଆଡେ ବର୍ଷା ଫର୍ଷା ଉଠେଇଛି କି?
ଖାଇ ନାଇଁ ତ ବର୍ଷା ନାଇଁ ଖାଲି ଏମିତି କାଉଳିଆ ପାଗ ଟାଇପ ର ହେଇକି ଅଛି। କୋହଲା ପାଗ ଟିକେ ଆଉ ସେଥିପାଇଁ ପବନ ଫବନ ଆଉ କିଛି ହଉନି।
ହୁଁ ଆଉ ଏ ବର୍ଷ ତମ ଆଡେ ବାତ୍ୟା ଫାତ୍ୟା ହେଇଥିଲା ନା ନାହିଁ?
ନା ବାତ୍ୟା ନାହିଁ ମଝିରେ ସେମିତି ବହୁତ ଜୋରରେ ବର୍ଷା ହେଇଥିଲା ଘଡଘଡି ସହିତ। ହଁ ତ ବହୁତ ଜୋରରେ ତା ଯୋଉ ବି ଜୁଳି ମାରିଥିଲା କେତେ ଗଛ ପାଖାପାଖି ମଝିରେ ଯେମତି କୁହନ୍ତିନି ସଡନ୍ ନିଆଁ ଲାଗିଯିବା। ଆଁ ସାଙ୍ଗେ ସାଙ୍ଗେ ସେଇପରିକା କେତେ ଜାଗା ଗଛ ଫଛ ଭାଙ୍ଗି ଯାଇଥିଲା ଆଉ ସେଇ ସମୟରେ ମଝିରେ ଥରେ ହେଇଥିଲା ତାପରେ ଆଉ ନାହିଁ ମାନେ ବର୍ଷା ହାଲକା ହେଇଚି ଅଳ୍ପ ଅଳ୍ପ କି ନ୍ତୁ ତାର ପ୍ରଭାବ ଟା ବହୁତ ଜୋର ହେଇଥିଲା ମଝିରେ।
ହୁଁ। ନାଇଁ ରିସେଣ୍ଟ ଗୋଟେ ସପ୍ତାହ ତଳେ ତ ଆମ ଆଡେ ବର୍ଷା ହେଲା ଏତେ ବର୍ଷା ହେଲା ଯେ ରାସ୍ତାରେ ସବୁ ଗଛ ମାନେ ଭାଙ୍ଗିକି ପଡିଗଲା। ଗଛରେ ଯାହା ମାନେ ଆମ୍ବ ଯେତେ ଆମ୍ବ ଥିଲା ସବୁ ଝଡିକିନା ତଳେ ପଡିଗଲା। ଗଛ ଡାଳ ସବୁ ଭାଙ୍ଗି ତରେ।
ଓ ହୋ ବର୍ଷା ହଉନି ଆଉ ଯେବେ ହଉଛି ପୁରା ବହୁତ ଜୋର ହେଇଯାଉଛି।
ହୁଁ ଏଥର ମୌସୁମୀ ବୋଧେ ଜଲ୍ଦି ପଳେଇ ଆସିଲା ରଜ ଟା ଭଲ ପାଗ ଦବ ଲୋକମାନେ ଟିକେ ଭଲ ବୁଲାବୁଲି କରିବେ ଆଉ
ହଁ ଭଲ ହବ କାହିଁକି ନା ଖରାରେ କେହି ବାହାରକୁ ଯାଇପାରନ୍ତିନି ନା। ତ ଟିକେ ବର୍ଷା ଖରାରେ କେହି ବାହାରୁକୁ ଯାଇପାରନ୍ତିନି ନା। ଟିକେ ବର୍ଷା ପାଗ ହେ ହେଲେ ଭଲ ଥଣ୍ଡା ଲାଗିବ ଆଉ ବୁଲାବୁଲି ଟିକେ ଭଲସେ କରିବେ ଆଉ। ହଁ ନୂଆ ଡ୍ରେସ୍ କିଣିକି ଆଣିଲଣି?
ନାଇଁ ନାଇଁ ଯାଇନୁ ଆଉ ବଜାର ଯାଇନୁ। ବ୍ୟସ୍ତ ଏପଟେ ରହିଯାଉଛୁ ଯିବୁ ଆଉ।
ଆଛା କଣ କହୁଥିଲ?
ମୁଁ କହିଲି ତମ ଆଡେ ଦୋଳି ପିଡ଼ିଲାଣି?
ଦୋଳି କାମ ଚାଲିଛି ଆଉ ଏଥର ତ କହୁଛନ୍ତି କଣ ଭଲ କରିବେ ବୋଲି ଦେଖିବା କଣ ହଉଛି ସବୁ ବର୍ଷ ଏମିତି ଦୋଳି କରନ୍ତି କିନ୍ତୁ ଏଥର ଟିକେ ଭଲରେ କରିବେ କହୁଛନ୍ତି ତାପରେ ଏ ପାଖାପାଖି ଗାଁ ରେ ବଢିଆ ପୁରା ଦୋଳି ପୁରା ଧୁମଧାମ ରେ ହୁଏ ଡିଜେ ଲଗେଇ ବହୁତ ଜୋରେ ମାନେ ଯୋଉ କହନ୍ତିନି ଗୀତ ବଜେଇ ଆଉ ପ୍ରତିଯୋଗିତା ବି ଖେଳର ବି ଆୟୋଜନ କରନ୍ତି ତ ବଢ଼ିଆ ସେ ପାଳନ କରାଯାଏ ସେହିପରି ଭାବରେ ଆମ ଗାଁରେ ବି କରିବେ ବୋଲି କହୁଛନ୍ତି ଦେଖିବା କଣ ହଉଛି ଆଉ।
ହୁଁ।
ହଁ ଟିକେ ଭଲ ହବ ମଜା ମସ୍ତି କଲେ ଭଲ ହୁଏ କାହିଁ ନା ବର୍ଷ ରେ ଥରେ ମଜା ମସ୍ତି କରୁଛନ୍ତି ତ ଟିକେ ଭଲରେ କଲେ ଟିକେ ଭଲରେ ରହିଯାଏ ମନେ ରହିଯାଏ ଆଉ। କଣ କହିଲ?
ଆରେ ରଜରେ କଣ ପିଠା ବନା ହୁଏ?
ପିଠା ତ କରାଯାଏ ଏଇ ଯୋଉ ମାଠ ପିଠା ଯୋଉ ବିନା ପୁର ବାଲା ଆଉ କାକରା
ପୋଡ ପିଠା
ହଁ ପୋଡ ପିଠା ନା ପୋଡ ପିଠା ର ପୁଣି ପାଗ ଏତେ ଠିକ୍ ସେ ଜଣା ନାହିଁ ତ ଯେ ଘରେ କଲେ ଜଣେ ବଡ ବୟସ୍କ ତ ଥିବେ ସେ କରିଲେ ତାଙ୍କ ଦେଖା ଦେଖି କରିବେ ତ ଭଲ ହବ ନହେଲେ ଦୋକାନରୁ ତ କିଣିକି ଧରିକି ପଳେଇ ଆସନ୍ତି ଆଉ।
ଆଚ୍ଛା ନାଇ କହନ୍ତି ନା ରଜରେ ହଁ ମୁଖ୍ୟ ପୋଡ ଖାଇବାକୁ ବି ବହୁତ ବଢିଆ ଲାଗେ।
ହଁ ନାଇଁ ଭଲ ଲାଗେ ଯୋଉ ଛେନାର ପୋଡ ପିଠା ଟା ବହୁତ ବଢିଆ ଲାଗେ ଆଜିକାଲି ସେ ଯୋଉ ଛେନା କମ୍ ଦଉଛନ୍ତି ଚିନି ର ପରିମାଣ ଟିକେ ଅଧିକ ମିଶେଇ ଦଉଛନ୍ତି ସୁଜି ସହିତ ଯୋଉଟା ଟିକେ ଖାସ୍ତା ଟାଇପ ର ରହୁଛି ଆଉ ଖସା ଖସା ରହୁଛି କିନ୍ତୁ ମାନେ ପୁରା ସୁଦ୍ଧ ଛେନାର ପୋଡପିଠା ଟା ବଢିଆ ଲାଗେ।
ହୁଁ ଆଜିକାଲି ତ ସବୁଥିରେ ତ ନକଲି ଜିନିଷ ବ୍ୟବହାର କରୁଛନ୍ତି ଆଉ।
ହଁ ପରା ଶୀଘ୍ର ବିକ୍ରି ହେଇଯିବ ଆଉ ଲୋକମାନଙ୍କର ଚାହିଦା ଟିକେ ବଢିଯିବ ବୋଲି ସେ କରିଦଉଛନ୍ତି ସେଇଆକରିକି ଆଉ ତାପରେ ଲୋକମାନେ ସେଇଆ ଚାହିଁଲେ ସେମାନେ ସେଇଟାକୁ କିଣିଲେ ତ ସେଥିପାଇଁ ସେମାନଙ୍କର ହଁ କରିବାକୁ ଇଛା ହେଲା ଆଉ।
ହଁ।
ହଁ ପରା ସବୁ କିଛି ଏଇ ଲୋକ ମାନଙ୍କର ଭୁଲ୍ ବୁଝାମଣା ଆଉ ତାଙ୍କର ସବୁ ଯୋଉ ଭୁଲ ପ୍ରତିଶ୍ରୁତି ତାପରେ ଭୁଲ କରିବାର ଆଗ୍ରହ ସେଇଥିପାଇଁ ସବୁ କିଛି ଅସୁବିଧାରେ ସମ୍ମୁଖୀନ ହଉଛନ୍ତି। ସେ ଆଉ ଆଗକୁ ବି ବହୁତ ହେବେ କାହିଁକି ନା ସେଇ ତାର ପ୍ରଭାବ ଟା ଭବିଷ୍ୟତକୁ ବହୁତ ପଡିଥାଏ ବର୍ତ୍ତମାନ ଅପେକ୍ଷା। ଆଉ ତମ ପଟେ କଦଳୀ ଗଛ ନଡିଆ ଗଛ ଲଗେଇଛ ନା
ଆଚ୍ଛା।
ହ୍ୟାଲୋ
ହଁ।
ମୁ କହିଲି ତୁମସଟ ହଁ। ମୁ ତୁମର ସାଇଡ ରେ କଦଳୀ ଗଛ ନଡିଆ ଗଛ ଲଗଉଛ ନା।
ହଁ ହଁ ଲଗାଉଛନ୍ତି।
କାଇଁ କଦଳୀ ନଡିଆ ଗଛ ହଏ
ସେ ଅଛା ଆମର
ହ
ସ ସାର ନି
ହୁଁ। ଆଚଛା ହଁ ଭଲ କାହିଁକି ନା ସେଇ ଦୁଇ ପ୍ରକାରର ଗଛ ଏମିତି ଗଛ ଯାହାର କିି ସବୁ ଅଂଶ ଆମେ ତାର ବ୍ୟବହାର କରିଥାଉ କିଛି ନା କିଛି କାମରେ ଲାଗିଥାଏ ଆଉ।
ହୁଁ ଯେମିତି କଦଳୀ ଗଛର ତା ଚାମରେ ଲଗାନ ଯୋଉ ଏମିତି ଡଙ୍ଗା ଉଁ ପୁର୍ଣ୍ତିରେ ଡଙ୍ଗା ବନାନ୍ତି। ମାନେ ତା ଗଛର ଗୀତରେ ଯୋଉଟା ଥାଏ ମଞ୍ଜା କହନ୍ତି ତାକୁ ବି ଦେଇକି ଆମେ ଖାଇଥାନ୍ତି। ତେଣୁ ସେ ଆମର ସବୁ ସମ୍ପୂର୍ଣ୍ଣ ଗଛଟା ଆମର କାମରେ ଲାଗିଥାଏ।
ହଁ ପରା।
ଆଉ ତମର ମଞ୍ଜାକୁ ତରକାରୀ କରିକି ଖାଆନ୍ତି ନା।
ହଁ ତରକାରୀ କରନ୍ତି ତାପରେ କେମିତି ଗୋଟେ କଞ୍ଚା ବିଲାତି କଞ୍ଚା ଲଙ୍କା ପିଆଜ ରସୁଣ ଦେଇକି କିନ୍ତୁ ଏଟ ସଟେ କରିକି ଭଜା ଯାଏ ବହୁତ ବଢ଼ିଆ ଲାଗେ। ହ ପରା ଆଉ ମୁଁ ଥରେ ଦେଖିଥିଲି ଭିଡିଓରେ ଉ ତାର ପତ୍ର ପୋଡା ସୋରିଷ ବାଟଣ ଦେଇକି ମଞ୍ଜାର ଯୋଉ ମ ମଝି ଟା ତ କଦଳୀର ଯୋଉ ମଝିଟା ଡାମନଞ୍ଚା କୁହନ୍ତି। ତାକୁ ଗୋଟେ ମ ଫସଲ ର ପାଗ ଦେଇ କୋଟିଂ କରି ଗୋଟେ ପତ୍ରରେ ପୋଡିଲେ ବଢିଆ ଦେଖାଯାଏ ଖାଇନି ତ ମୁଁ କେବେ କାହିଁକିନା ଅନଲାଇନ ରେ ଆମେ ଦେଖିଛନ୍ତି ତାକୁ ଆଉ କେବେ କଲେ ହବ। ଓ କିନ୍ତୁ ବଢିଆ ସୁନ୍ଦର ଦେଖାଯାଏ। କଣ କହିଲ?
ଖାଇ ତ ପାରିବନି ନା ଆମେ ଖାଲି ଦେଖେଇ ପାରିବା ସେ ଜିନିଷକୁ।
ହଁ ପରା।
ତ ନିଜେ ବନେଇକି କେବେ
ହଁ ଘରେ ନିଜ ବ ଖାଇପାରିବି
ଆପଣ ରୋଷ ସେ ଶିଖି ଚାଛନ୍ତି ନା
ଖଛି ଆଉ ଯୋଉଟା ଯେତେବେଳେ ଦରକାର ହୁଏ କରିଦିଏ ଆଉ
ହୁଁ
ହଁ ନା କିଛି ନା କିଛି ଜାଣିଥିବା ଦରକାର ନା କେତେବେଳେ କଣ ସାହାଯ୍ୟ ଦରକାର ପଡିବ।
ହଁ ହୁଁ ସେ କିମ୍ବା କ କନ୍
ହଁ ନାଇ ରୋଷେଇ କିଛିଟା ଏମିତି ମାନେ ସାଧାରଣ କଥା ସେଗୁଡା ଜାଣିବା ଦରକାର ସେଗୁଡାକ ଜାଣିଛି କିଛି କିଛିଟା
କାଇହିଁ ନାି କେତେବେଳେ ସମୟ କେହି ମନେ କରର ଘରେ ନଥିବେ ତ ନିଜେ ବନେଇକି ବି ଖାଇପାରିବା ସେଥିପାଇଁ ଶିଖିବା କଥା
ନିଜେ କିଛି ନା କିଛି ଶିଖିଥିଲେ କାହା ଉପରେ ନିର୍ଭର ହେବାକୁ ପଡିବନି ନିଜେ କରିବ ନିଜେ ଶି ନା ନିଜେ କରିବ ଏକ ତାରିଖ ବି ନିଜେ ନିଜେ ଖାଇବ ଆଉ ଆଚ୍ଛା ହଉ ତାହେଲେ ହଉଛ ତୁମେ ଦେଖ ପରେ କଥା ହବା ଆଉ
ହଉ ଠିକ ଅଛି।
ହୁଁ